ହ୍ୟାଲୋ।
ହଁ।
ହଉ ଆଜି ଜାଣିଛୁ ନା ମୁଁ ଆଜି ଗୋଟେ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କଲି।
ହଁ।
ବୃଦ୍ଧ ଲୋକଙ୍କୁ ସାହାଯ୍ୟ କଲି।
କେମିତି ସାହାଯ୍ୟ କଲୁ?
ସେମାନେ କଣ କହିଲୁ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ମାନେ ହେଇ ମାନେ ଯାଇ ପାରୁନଥିଲେ ରାସ୍ତା ପାର ହେଇକି ଗାଡି ମଟର ଆସୁଥିଲା ସେ- ରାସ୍ତା ପାର ହେଇକି ଯାଇପାରୁନଥିଲେ।
ହଁ। ତାପରେ।
ହୁଁ ମୁଁ ମ୍ ହାତ ଧରିକି ଏପଟରୁ ସେପଟକୁ ମାନେ ଧୀରେ ଧୀରେ ପାର କରିଦେଲିି।
ବହୁତ ଭଲ କାମ କଲୁ।
ହଁ ସେ ମତେ ବି ମାନେ ଧନ୍ୟବାଦ ବି ଦେଲେ। ମତେ ଧନ୍ୟବାଦ ଦେଲେ ମୁଁ କହିଲି ସେ ମତେ ଧନ୍ୟବାଦ ଦେଲେ।
ଓହୋ ତାକୁ ଖୁସି ଲାଗିଲା ବୋଧେ ଆଉ।
ହଁ। ତାଙ୍କ ମୁହଁରେ ବି ମାନେ ହସ ଦେଖି ମତେ ବି ବହୁତ ଖୁସି ଲାଗିଲା।
ବୃଦ୍ଧା ଲୋକଙ୍କୁ ସମ୍ମାନ କରିବା ଦରକାର ସହଯୋଗ କରିବା ଦରକାର।
ମୁଁ ମଧ୍ୟ ସେଇଆ କଲି। ସେମାନେ ରାସ୍ତା ପାହାର ହେଇ ପାରୁନଥିଲେ ତାଙ୍କୁ ଟିକେ ସାହାଯ୍ୟ କରିଦେଲି ଆଉ।
ଭଲ କରଚୁ।
ହୁଁ। ଆମେ ଧ୍ୟ ଆଉ କଣ କହିଲୁ ତାଙ୍କୁ ସାହାଯ୍ୟ କରିବା ସହିତ ମାନେ ତାଙ୍କୁ ସମ୍ମାନ ବି ଦେବେ ବା ଉଚିତ ନାଇଁ କି?
ଆଉ
ହୁଁ। ମୁଁ ସେମାନଙ୍କୁ ସାହା ତମେ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରୁନା? ହଁ ଶୁଭୁନି କଣ କହୁଛୁ ଭଲସେ କହ।
ଦେଖିିଲା ପରେ ମୋ ଆଖି ସାମ୍ନାରେ ପଡ଼ିଲା।
ଦେଖିଲେ ହଁ ସାହାଯ୍ୟ କରିବୁ କାହିଁକି ନା ବୃଦ୍ଧ ଲୋକ ତାଙ୍କର ମାନେ ସାହାରା- ହେଲେ ଆ ଭଲ।
ଆ
ହଁ ସେମାନେ ଏକା ରୁହନ୍ତି। ଆଉ ତାଙ୍କୁ ଯଦି ସାହାଯ୍ୟ କରିବୁ ଭଗବାନଙ୍କ ଆଶୀର୍ବାଦ ଦେବେ ତୋତେ।
ଭଗବାନ ବି ଆଶୀର୍ବାଦ ଦେବେ ସେମାନେ ବି ଆଶି-
ସେମାନେ ବି ଆଶୀର୍ବାଦ ଦେବେ ଆଗକୁ ବଢିବୁ। ମୁଁ ତ କି ଯାଏ ସେମାନେ - ମୁଁ ଭାବୁଛି ଏଥରକ ମୋ ପଛୁ ଯା ମାନେ- ମୁଁ କରିପାରିବି ତାଙ୍କୁ ଯାହାକୁ ହେଲେ ମାନେ ସାହାଯ୍ୟ କରିବାକୁ ଏବେ ଚେଷ୍ଟା କରିବି।
ବହୁତ ଭଲ କଥା।
ମାନେ କଣ ଗୋଟେ ମାନେ କଲି। ଯେମିତି ତାଙ୍କୁ ସବୁବେଳେ ସାହାଯ୍ୟ କରିହବ ମୁଁ ଭାବୁଛି କଣ କରିବି।
ଓ
ନାଇଁ
ହଁ।
ହଁ। ସେମାନଙ୍କୁ ଏଇ ଯୋଉ ସମସ୍ତେ ମାନେ ବୃଦ୍ଧା ଲୋକ ମାନେ ଧର ଯାଇପାରୁନାହାନ୍ତି ମେଡି କାଲ କି କଣ ତାଙ୍କୁ ନେଇଯିବା ବି ମାନେ ଭଲ କାମ ହବ ନାଇଁ କି? ହୁଁ ତାଙ୍କୁ ମାନେ କେବେ କେବେ ମୋବାଇଲ ଧର ବ୍ୟବହାର ଶିଖେଇବା ସେ ଶିଖିଲେ ମାନେ ନିଯେ ନିଜର ବି ନିଜେ ମାନେ ଏ ସା ହେଇପାରିବେ ମାନେ ସାହାଯ୍ୟ ବି ସେ ଇଏ ହେଇଯିବ ନା କଣ?
ହଁ ନିହାତି।
ହଁ। ମୁଁ ଆଜି ଆମ ଘର ପାଖରେ ଜଣେ ଦାଦାଙ୍କୁ ବି ଫୋନ ମାନେ କେମିତି ମାନେ ମାନେ ଚଲେଇବା ଟା ମୁଁ ଶିଖେଇ ଦେଇେଇଚି।
ହଁ ଭଲ କରିଚୁ।
ମାନେ କଣ ଭୁଲ କଲି ନା ଠିକ କଲି କହିଲୁ?
କଣ?
କହିଲି ମୁଁ ଠିକ କଲି ନା ଭୁଲ କଲି?
ହୁଁ ପୁରା ଠିକ
ଦେଇ ଦେଲି ସିଏ ବି କହଲେ କଲେ ଯାହା ହଉ ତୁ ମତେ ଶିଖେଇଦେଲୁ ମୁଁ ମାନେ ଜମା ଶିଖିନଥିଲି। କି କାହାକୁ କଲ କରି ପାରୁନଥିଲି କି କଥା ହେଇ ପାରୁନଥିଲି।
ହ ହ। ଭଲ କରଚୁ ଆଉ
ଇଏ ତାଙ୍କୁ ଯାହଉ ଛୋଟ ଛୋଟ କଦ୍ ମାନେ କ ତାଙ୍କୁ ସାହାଯ୍ୟ କଲେ ମାନେ ଗୋଟେ ବଡ ଖୁସି ମିଳେନି?
ହଁ ଠିକ୍ କହିଲୁ ଆଉ ରବି ରବବାରେ ଦିନ ଯିବା କି ଟିକେ ବୃଦ୍ଧାଶ୍ରମ ଆଡେ?
ହଁ ଜିବା ଚାଲୁନୁ। ଯିବା ତାଙ୍କୁ ଟିକେ ସାହାଯ୍ୟ କରିବା ତାଙ୍କ ସହିତ ସମୟ ବି ବିତେଇଲେ ଭଲ ଲାଗିବ
ହଁ କଥାବାର୍ତ୍ତା ହେବା
ଯାହା ହେଲେ ବି ଖୁସି ହେବେ
ସେମାନେେ ବି ଆମ ଜେଜେମା ଜେଜେବାପା ଭଳିଆ ହେବେ ନା ନାଇଁ?
ହଁ।
ହ ଆଜି ଗଲେ ଯେମିତି ଆମକୁ ଲାଗିବକି ଆମେ ଆମ ଜେଜେମା ଜେଜେ ବାପାଙ୍କୁ ସାହାଯ୍ୟ କରୁଚନ୍ତି କି ଦାଦା ଖୁଡିଙ୍କୁ ସାହାଯ୍ୟ କରୁଚନ୍ତି
ହଁ ଛୋଟ ଭଲ କାମ ବଡ ପରିବର୍ତ୍ତନ ଆଣେ। ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର୍।
ହଁ। ଆଜିଠୁ ଆମେ ଆରମ୍ଭ କ ମାନେ କଣ କହିଲୁ ଆଜିଠୁ ଏଇ ଆମେ କଥା ହେଲେ କାଲିଠାରୁ ଆରମ୍ଭ କରିଦବା ହେଲା।
ହଁ।
ପ୍ରତିଦିନ କିଛି ନା କିଛି ମାନେ କାହା ଯାହାକୁ ହେଲେ ସାହାଯ୍ୟ କରିବା ବୃଦ୍ ଲୋକଙ୍କୁ କାହିଁନା ଅନ୍ୟମାନେ ତ ନିଜ କାମ ନିଜେ କରିଦେବେ। ବୃଦ୍ଧ ଲୋକମାନେ କରିପାରିବେ କି?
ହଁ ।
ହଁ ତାଙ୍କୁ ସାହାଯ୍ୟ କଲେ କିଛିଟା ମାନେ ଖୁସ୍ ନ ଳିବ
ନା କଣ ହଁ।
ମାନେ ସେମାନଙ୍କ ସହିତ କଥା ହେଲେ ମନ ଟା ମାନେ ଗୋଟେ ଭଲ ଲାଗେନି?
ଆମେ ଯଦି ଦିନ୍ କୁ ଗୋଟେ ଭଲ କାମ କରିବା ସମୟଟା ଆଉ ସୁନ୍ଦର ହେବ।
ହଁ ସମାଜ ସୁନ୍ଦର ହେବା ସହିତ ଖୁସି ମଧ୍ୟ ମିଳିବ ବି।
ଓ ହଁ କେବଳ ଭଲ ମନ ଦରକାର।
ଅହ ଭଲ ମନ ଥିଲେ ତ ସବୁ ହବ ଆଉ। ଆଉ ତାପରେ ସେମାନଙ୍କ ସହିତ ଆମେ ମିଶିଲେ ମାନେ ଏ ବହୁ ବହୁତ କି ଛି ଶିଖିବାକୁ ମିଳିବ।
ହଁ।
ନାଇଁ କି? ଆମର ମାନେ କଣ କହିଲୁ ସେମାନଙ୍କ ସହିତ ମିଶିଲେ ଆମକୁ କିଛି ନା କିଛି ନୂଆ ନୂଆ କଥା ବି ଶିଖିବାକୁ ମିଳିବ।
କଣ? ମୋ ଜେଜମା ମତେ ସବୁବେଳେୁ ଭଲ କଥା କହନ୍ତି।
ମୋ ଜେଜେବାପ ବି ମାନେ ମୋ ଜେଜେବାପ ବି ମତେ ମାନେ ବହୁତ ମାନେ ଜୀବନ ବିଷୟରେ ସବୁ ଉ ମାନେ ଗୋଟେ ଅନୁଭବ ମାନେ ଶିଖାନ୍ତି କି କୁହନ୍ତି ସବୁ ବି। କେମିତି ମାନେ ଜୀବନ ଟାକୁ ଭଲ ସେ ମାନେ ଇଏ କରିବ।
ସେମାନେ ଟିକେ ଜାଣିବା ଲୋକ ନା ସେମାନେ ଟିକେ ଭଲରେ ବୁଝାନ୍ତି। ସେମାନଙ୍କ କଥା ଶୁଣିଲେ ବି ଭଲ ଲାଗେ।
ହଁ।
ହଁ ଆଜିକାଲି ମାନେ ଲୋକ ସବୁ ବ୍ୟସ୍ତ ରହିକି ସମୟ ଦେଇ ପାରୁନାହାନ୍ତି ସେମାନଙ୍କୁ।
ହଁ ଅଳ୍ପ ସମୟେ ଅଳ୍ପ ସମୟ ହେଲେ ମଧ୍ୟ ସେମାନେ ଖୁସି ହୁଅନ୍ତେ।
ହଁ ଠିକ୍ କହିଲେ। କାହିଁକି କହିଲେ ସେମାନଙ୍କୁ ଟିକେ ଅଳ୍ପ ସମୟ ଦେଲେ ବି ସେମାନେ ବହୁତ୍ ଖୁସି ପୁରା ହେଇଯାଆନ୍ତି।
ହଁ।
ହଁ। ମାନେ ଆମ ଯୋଉ ପାଖ ଆଖରେ ବି ଯିଏ ସବୁ ରହୁଛନ୍ତି। ଇ ଇ ମାନେ ବୃଦ୍ଧ ଉଁ ବୃଦ୍ଧ ମାନେ ସେମାନଙ୍କୁ ବି ମାନେ ଖବର ନବା ଯେ ସେ ଭଲରେ ଅଛନ୍ତି କି କଣ? ତାଙ୍କୁ ବି ସାହାଯ୍ୟ କରିବା। ଔଷଧ ପାଣି ଯୋଗେଇ ଦବ ତାଙ୍କୁ।
ହଁ।
ଆଉ ଯୋଉ ସେମାନଙ୍କ ଜନ୍ମଦିନ ପାଳନ କରିବା କି?
ହଁ ବହୁତ୍ ଭଲ ହେବ।
ହଁ। ଯେ ସେମାନଙ୍କୁ ଏକା ବି ମାନେ ସେମାନେ ବି ଏକା ବି ଭାବିବେନି। ଗୋଟେ ଖୁସି ହେବେ ଆଉ।
ହଁ ଛୋଟ ଛୋଟ କାମରେ ବଡ଼ ଖୁସି ମିଳେ ଆମେ ଆମ ସାଙ୍ଗମାନଙ୍କୁ ମ ଧ୍ୟ ଏଥିରେ ଯୋଡିବା ସବୁ ଏକାଠି ହେଲେ ଆହୁରି ଭଲ ହବ।
ହଁ ଆମେ କଲେ ମାନେ ସେମାନେ ବି ଯୋଡି ହେଇକି ସାହାଯ୍ୟ କରିବେ ପ୍ରତି ମା ମାସରେ ଗୋଟିଏ ଦିନ ମାନେ ବୃଦ୍ଧାଶ୍ରମ ପାଇଁ ଯିବା ପାଇଁ ମାନେ ଗୋଟେ ଦିନ ରଖିବା। କାହିଁକି ନା ସମସ୍ତେ ସବୁ କାମରେ ବ୍ୟସ୍ତ ରହିଯିବେ ଆଉ ସବୁଦିନ କଣ ଯାଇ ହବ କି ଆଉ ତ ଗୋଟିଏ ଦିନ ମାସକରେ ଗୋଟିଏ ଦିନ ରଖିବା ଯିବା ସେମାନଙ୍କ ଖବର ବୁଝିବା ତାଙ୍କୁ ସାହାଯ୍ୟ କରିବା।
ହଁ ସେଦିନ ସେମାନଙ୍କ ସହ କଥା ହବା ଖେଳିବା ଗୀତ ଗାଇବା।
ହୁଁ ଏମାନେ ଗୀତ ଗାଇବା ଖେଳିବା। ଆଉ ମାନେ ତାଙ୍କ ମୁହଁରେ ଟିକିଏ ହସ ତ ଫୁଟେଇ ପାରିବା।
ସେମାନଙ୍କ ମୁହଁରେ ହସ ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର।
ଆଜିଠାରୁ ତାହେଲେ ଆମେ ଏଇ ଅଭ୍ୟାସ ଆରମ୍ଭ କରିଦବା ନା କଣ କହୁଛୁ।
ହଁ ଭଲ କାମ କରି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେବା
ସେମାନେ ବି ଯେମିତି ସେମାନଙ୍କୁ ମାନେ ସାହାଯ୍ୟ କରିବେ।
ଆଉ ମଧ୍ୟ ମାନେ ସବୁଠି ସାହାଯ୍ୟ କରିବ। ତ ବାର୍ତ୍ତା ମାନେ ସେ ଯାହା କହିବେ। କି କାହିଁକି ନା ସେମାନେ ହେଲା ପୁରୁଣା ମାନେ ଇଏ ନା ସେ ଯାହା ସବୁ କିଛି ଆମ ଠାରୁ ସେ ବେଶୀ ଜାଣିଛନ୍ତି ସମିସ୍ତଙ୍କୁ ଚିହ୍ନିଚନ୍ତି, ସମିସ୍ତଙ୍କୁ ବୁଝିଛନ୍ତି। ତ ତାଙ୍କ କାମ ତାଙ୍କ କଥା ମାନେ ଆମକୁ ଆଗକୁ ସବୁ କାମରେ ସାହାଯ୍ୟ କରିବ।
ହଁ ତା ନିହାତି ମିଳେ କାହିଁକି ନା ସେମାନଙ୍କ ଆଶୀର୍ବାଦ ପାଇକି ତାପରେ ତାଙ୍କୁ ସାହାଯ୍ୟ କରିକି ମନକୁ ଗୋଟେ ମାନେ ଖୁସି ଶାନ୍ତି ପୁରା ମିଳେ
ହଁ ଠିକ କହିଲ ନା ତବେ ସେମାନେ କେବଳ କାହାରି ସାଙ୍ଗକୁ ଚାହାନ୍ତି
କାଲି ମାନେ କାଲି ଜଣେ ଦାଦା ମତେ ତାଙ୍କ ଛୋଟ ବେଳ କଥା ସବୁ କହୁ କହୁଥିଲେ,
ହଉ,
ବୋଲି ସେ କହିଲେ ମାନେ କଣ କହିଲୁ ତାଙ୍କ ଛୋଟ ବେଳ କଥା ସବୁ ମତେ କହୁଥିଲେ
ତୁ କଣ ଶିଖିଲୁ?
କେମିତି ସେ କହିଲେ କି ଧୈର୍ଯ୍ୟ ମାନେ ପରିଶ୍ରମ ମାନେ କେମିତି ମଣିଷକୁ ମାନେ ଆଗକୁ ପୁରା ବଢେଇ ନେଇଯାଏ।
ଲୋକଙ୍କ ଆମ ସବୁବେଳେ ଉପକାରୀ
ଆମ ଛୁଆ ମାନଙ୍କୁ ମଧ୍ୟ ଶିଖେଇବା ସେମାନେ କେମିତି ମାନେ ଧର୍ଯ୍ୟ ପରିଶ୍ରମ କରି କି ଆଗକୁ ବଢିବେ ଆଉ ମାନେ ବୃଦ୍ଧ ମାନଙ୍କୁ ଆମ ଗୁରୁଜନ ମାନଙ୍କୁ କେମିତି ସମ୍ମାନ ଦେବେ।
ଓ ହୋ। ହଁ ସମ୍ମାନ ସହଯୋଗରେ ମୂଲ୍ୟ ବୁଝିବା ଦରକାର।
ହଁ ମାନେ ଆସନ୍ତା ସପ୍ତାହରେ ଆମେ କିଛି ଫଳ ନେଇ ବୃଦ୍ଧାଶ୍ରମକୁ ଯି ବା
ହଁ ଯିବା।
ହଁ ସେମାନଙ୍କ ସହିତ ମାନେ